ହ୍ୟାଲୋ ସାର୍ ସାର୍ ନମସ୍କାର। କେମିତି ଅଛନ୍ତି ସାର୍? ସାର୍ ନମସ୍କାର।
ହଁ ବହୁତ ଭଲ ଅଛି। ଆପଣ? । ଆଉ ଆପଣଙ୍କ କେମିତି ପଢାପଢି ପଢାପାଇଁ କଣ କରୁଛନ୍ତି ନା କଣ ଜବ୍ ହେରିକା ଆପଣ କଲେଣି
ନାଇଁ ସାର୍ ଏବେ ତ ଏମିତି ଜବ୍ ସର୍ଚ୍ଚିଂ ରେ ଅଛି। ହଁ ଦେଖୁଛି ସାର୍ ଗୋଟେ ଭଲ କିଛି ଜବ୍ ସେମତି ମୋ ଫିଲ୍ଡରେ କିଛି ଆସୁଛି। ସାର ଆପଣ ମୋତେ ପରଚେସ୍ କରିପାରିବେ ମୁଁ ଅ ଏବେ ଚାହୁଛି ଯେ ମୋତେ ମୁଁ ଚିନ୍ତା କରିପାରୁନି କଣ କରିବାର ଅଛି। ମୋତେ ଗମେଣ୍ଟ ଜବ୍ ପାଇଁ ପ୍ରିପାର ହ ନା ପ୍ରାଇଭେଟ୍ ମତେ ଜବ୍ କରିବାର ଅଛି।
ଦେଖନ୍ତୁ ମାନେ ଗମେଣ୍ଟ ଭାକାନ୍ସି ବହୁତ କମ ଆସୁଛି। ସେଥିପାଇଁ ଆପଣ ଅ ଗମେଣ୍ଟ ପାଇଁ ପ୍ରିପାରେ ହୁଅନ୍ତୁ। ନା କି ଗମେଣ୍ଟ ଗମେଣ୍ଟ ଜବ୍ ଗୋଟେ ଥର ହାତକୁ ଆସିଲା ପରେ ତାକୁ ଆପଣ କେବେ ଛାଡିବେନି। ଆଉ ଗମେଣ୍ଟ ଜବ୍ ଟା ବହୁତ ମାନେ କଣ ଆପଣ ଲାଇଫଟାଇମ କହିଲା ଭଳି ଆପଣଙ୍କୁ ସଜାଡି ଦବ। ସେଇ ଭଳିଆ।
ଆଜ୍ଞା।
ପ୍ରାଇଭେଟ୍ ଜବ୍ ପ୍ରାଇଭେଟ୍ ଜବ୍ ବି ଯୋଉମାନେ ଭଲ ଭଲ ପ୍ରାଇଭେଟ୍ ଜବ୍ କରିଛନ୍ତି ସେମାନେ ବି ତାଙ୍କ ମେଣ୍ଟେନାସ୍ ସେମାନେ ବହୁତ ଭଲ ରଖୁଛନ୍ତି। ଆଉ ସେମାନେ ବି ତାଙ୍କର ବି ବିଏ ଆଉ ଅ ଏମିତି କଣ ହେଲଥ ଇନସୁରାନ୍ସ ହେରିକା ସବୁ କରିପାରୁଛନ୍ତି ଯୋଉଠି କିି ତାଙ୍କୁ ସେ କଣ ସୁବିଧା ରହୁଛି। ସେମାନେ ବହୁତ ଭଲ ଭଲ ଜବ୍ ନେଇ ସେମିତି ପ୍ରାଇଭେଟ୍ ରେ ବହୁତ ଭଲ ଭଲ ଜବ୍ ଅଛି। ଆପଣ ଯଦି ଆପଣଙ୍କ ହାତକୁ ଯଦି ପ୍ରାଇଭେଟ୍ ଆପଣ ଯଦି ପ୍ରିପାରେସନ ହଉଛନ୍ତି ପ୍ରାଇଭେଟ୍ ଜବ୍ ଗମେଣ୍ଟ ଜବ୍ ପାଇଁ ଆପଣ ଯଦି ଆପଣ ହାସଲ କରିପାରିବେ ତାହେଲେ ବହୁତ ଭଲ।
ସାର୍ ଗମେଣ୍ଟ ଜବ୍ ଟା ତ ସମସ୍ତେ ଜାଣିଛନ୍ତି ବହୁତ ସାରା ବେନିଫିଟ ତାର ଥାଏ। ଆଉ ସେଥିରେ କିନ୍ତୁ ଏତିକି କଥା ଯେ ମତେ ଟିକେ କସ୍ ମାନେ ଇଚ୍ଛା ତ ହଉଛି। କିନ୍ତୁ ମୁଁ ଟିକେ ସାର୍ ଅଳସୁଆମି ଯୋଗୁ ପଢ଼ାପଢ଼ି ପା ପ୍ରିପାରେସନ୍ କରୁନି। କିନ୍ତୁ ପଢ଼ିବା ଟିକେ ଦରକାର କେମତି ସାର୍ କଣ କଲେ ଟିକେ ମତେ ଫୋକସ୍ ରହିବ ସେଇ ଗର୍ମେଣ୍ଟ ଜବ୍ ପାଇବା ପାଇଁ। ପଢିବା ପାଇଁ ଟିକେ ସଜେସନ ଦେଇପାରିବେ।
ହଁ ମୁଁ ମୁଁ ବି ପ୍ରିପାରେସନ ହଉ ଚି କିନ୍ତୁ ମୋର ଟିକେ ଡି ଡିଲେ ହୋଉଚି କଣ ଏପଟ ସେପଟ ହେଇଯାଉଚୁ। ମୁଁ ନିଜେ ନିଜକୁ ଟାଇମ୍ ଦେଇପାରୁନି। କିନ୍ତୁ ଆମ ଟିଚ ଯେମତି କହିଥିଲେ ଯେ ସେମିତିକା ଟାଇମ ଯଦି ଯଦି ପଢିବ ତାହେଲେ ତମେ ଯେମିତି ହେଲେ ଗମେଣ୍ଟ କ୍ରାକ୍ କରିପାରିବ। ଯେମିତି କି ଆପଣ ହଁ ଗମେଣ୍ଟ ଜବ୍ ରେ ବେସିକାଲି ମ୍ୟାଥ, ରିଜୋନିଂ ତାପରେ ଇଂଲିଶ ଆଉ କଣ ଜିକେ ଜିକେ ଟା ଟୋଷ୍ଟ ସବଜେକ୍ଟ ମାନେ କି କଣ ଜି ଜିକେ ଟା ଗୋଟେ କରେଣ୍ଟ ଆଫାୟାର ଗୋଟେ ଜିକେ ଗୋଟେ ଇଏ ହଉଛି କଣ ମାନେ ଆପଣ ଯଦି ଟାକୁ ପଢିଦେବେ କାଲିି ଆଉ ଗୋଟେ ନୂଆ ହେଇଯାଉଛି। ଏମତି ନୂ ନୂଆ କିଛି ଗୋଟେ ହଁ। ସେ ଆପଣ ପ୍ରିପାୟାର ହେବେ ଯଦି ଡେଲି ବେସିସରେ ଆପଣ କରେଣ୍ଟ ଆଫାୟାର୍ ଦେବେ ଆଉ ଯଦି କରେଣ୍ଟ ଆଫାୟାର କୁ ପଢିବେ ଆଉ ମକ୍ ଦେ ଆଉ ସେ ମକ୍ ଦେଇ ସାରିଲା ପରେ ଆପଣ ଯଦି ଆନାଲିସିସ୍ କରନ୍ତି ତାକୁ ତାହେଲେ ଆପଣଙ୍କର ବୋହୁତ କାମରେ ଆସିବ ଆଉ କିଛି ନା କିଛି ଆପଣ ଯଦି ଦଶଟା ବି ଶହେଟା ଯଦି ଦିନକୁ ଆପଣ ଯଦି ମାନେ ଗମେଣ୍ଟ ଜବ୍ ଯେବେବି ଭା ସେ ବାହାରୁଚି ଏକଜାମ୍ ପରେ ପରେ ଆପଣ ଯଦି କିଛି ନହେଲେ କୋଡିଏଟି ବି ଯଦି ମକ୍ ଦେଇ ଦିଅନ୍ତି। ସେଇ କୋଡିଏଟା ଭିତରେ ତ ଯେମିତି ହେଲେ ପାଞ୍ଚଟା କୋଶ୍ଚିିନ ଆସିଥିବ। ସେମତିକା ଟାଇପର ଆଉ ଆପଣ ରୁଟିନ ଗୋଟେ କରିନେବେ। ଯେମିତି କିି ମ୍ୟାଥ୍ ପାଇଁ ମାର୍ଥ ପାଇଁ ମନେ କର ମୁଁ ତିନି ଘଣ୍ଟା ଟ୍ରାଏ କଲି ତାପରେ ରିଜୋନିଂ ପାଇଁ ଘଣ୍ଟେ ଏ ତାପରେ ଇଂଲିଶ ପାଇଁ ଦୁଇ ଘଣ୍ଟା ତାପରେ ଜି କେ ପାଇଁ ତିନି ଘଣ୍ଟା ଏମିତି କା ଟାଇପ୍ ର ଆପଣ ଯଦି ଅ ଆମ ଟିଚର ତ କହୁଥିଲେ ଅ ତମେ ଦିନକୁ ବାର ଘ ଣ୍ଟା ତମେ ମ୍ପ ପ୍ରିପ୍ୟାରେସନ ଲାଗ। କରେଣ୍ଟ ଆଫେୟାର୍ସ ଦେଖ ଏମିତିକା ଟାଇପ୍ ର।
ଆପଣ ସାର କଣ ଅ ଡେଲି ଉଁ ପଢାପଢି କରୁଛନ୍ତି ମୋକ ଟେଷ୍ଟ ଟା ଡେଲି। ଦଉଛନ୍ତି।
ମୁଁ ମୋକ ଟେଷ୍ଟ ଆ ମାନେ ଦେଇଛି ଦେଇଛି ହେଲେ ଡେଲି ଦେଇନି। କିନ୍ତୁ ମତେ ଜ-ଜଣେ ସଜେଷ୍ଟ କରିଥିଲେ ଆମ ଫ୍ୟାମିଲିରେ ସେ କହୁଥିଲେ କି ଡେଲି ବେସିସରେ ମୋକ୍ ଦିଅ ସେଇଟା ବହୁତ ଭଲ ଆସିବ ଆଉ ସେଇ ମୋକ କୁ ତମେ ଗୋ ଗୋଟେ ଦିନ ତାକୁ ଯୋଉ ମୋକ ଟା ବି ଆଜି ଦଉଛ ମନେ କର ମର୍ନିଙ୍ଗରେ ଦଉଛ ତାକୁ ସେଇଟା ଦଶଟା ଏ-ଏଗାରଟା ଭି ଭିତରେ କେମିତି ସାରିବାକୁ ଚେଷ୍ଟା କର ତାକୁ ଆନାଲିସିସ୍।
ସାର୍ ତା ପାଇଁ କଣ କିଛି ପେମେଣ୍ଟ କରିବାକୁ ସାର୍ ପଡେ।
ଫ୍ରୀରେ ବି ବହୁତ ବହୁତ ସାରା ମକ୍ ମିଳୁଛି ଆଉ ଆ ଆପଣ ଯଦି ସବସ୍କ୍ରିପସନ୍ ନେଇକି ଦଉଛନ୍ତି ତାହେଲେ ବହୁତ କମ୍ କମ୍ ପ୍ରାଇସରେ ବି ମିଳିଯାଉଛି ଯେମିତିକି ଥ୍ରୀ ହଣ୍ଡ୍ରେଡ ରେ। ଫାଇଭ୍ ହଣ୍ଡ୍ରେଡ ଏମିତି କ
ସାର୍ ଗୋଟେ ଗୋଟେ ଟେଷ୍ଟ ପାଇଁ କି ଥ୍ରୀ ହଣ୍ଡ୍ରେଡ।
ହଁ ମନ୍ଥଲି ଆପଣକୁ ଥ୍ରି ହଣ୍ଡ୍ରେଡ ଥିବ ହଁ ଏମିତିକା ଟାଇପର।
ଆଚ୍ଛା ଆଚ୍ଛା ଆଚ୍ଛା ମନ୍ଥଲି ସେଇ ଥ୍ରି ହଣ୍ଡ୍ରେଡ। ତାମାନେ ସେତିକି ଟଙ୍କାରେ ଆମେ ଯେତେଥର ବି ଦେଇପାରିବା।
ହଁ ଦିନକୁ ଆପଣ ଦେଇପାରିବେ ହଁ।
ଏଇଟା ତ ଗୋଟେ ବଢିଆ ସୁବିଧା ଆଛା ସାର୍ ଆପଣ କଣ ଅନଲାଇନ୍ ପଢ଼ନ୍ତି ମକଟେଷ୍ଟ ରେ ନା ତା ସହିତ ଅଫଲାଇନ ମଧ୍ୟ ସାର୍ କିଛି।
ନାଇଁ ମୁଁ କୋଚିଂ ରେ ଅଫ୍ଲାଇନ୍ ଦେଇଥି ଦେଇଛି ମଗ ତାପରେ ଆମର ସେ କହିଲେ କି ତମେ ପଢାପଢି ତମର ଟିକେ ଠିକ ରେ ହଉନି ତମେ ନାଇ ଘରେ ଭଲସେ ଟ୍ରାଏ କର ଆଉ ତମେ ମଗ ଦବାକୁ ଆସ। ଏମିତିକା ଟାଇପର କହିଲେ। ସେଥିପାଇଁ ସେ ଏବେ ଛୁଟି ଆମକୁ କରିଦେଇଛନ୍ତି ତ ଘରେ ବସି ପଢା ସେମାନେ ବହୁତ ଭଲ ସଜେଷ୍ଟ ଦଉଛନ୍ତି ତମେ ଏଇଟା ପଢ ସେଇଟା ପଢ ଯୋଉ ବି କିଛି ସୁବିଧା ହଉଛି ଆମକୁ କୁହ ଏମତି କା ଟାଇପ୍ ର ଆଉ।
ଆପଣ ସେତେଳେ ଘରେବେ ପ୍ରିପାରେସନ ହଉଛନ୍ତି।
ଆଜ୍ଞା ମୋର ଟିକେ ପ୍ରିପାରେସନ୍ ଏଇଆ ହୋଉଛି ମାନେ ବହୁତ କମ୍ କହିବି ରେୟାରେ ପଡୁଚି ମତେ ଟିକେ ଟାଇମ୍ ମୁ ଟାଇମ୍ ମ୍ୟାନେଜମେଣ୍ଟ କରି ପାରୁନି। ମୋର ସେଥି ଏଜାମ ମୋର ବହୁତ ଖରାପ ହଉଛି।
ଆପଣ ସାର୍ କେମତି କଣ କେମିତି ସାର୍ ଟାଇମ୍ ଟେବୁଲ୍ ମେଣ୍ଟେନ୍ କରନ୍ତି କିଛି ରୁଟିନ୍ ବନାନ୍ତି କି
ମୋ ସେ ଟାଇମ ଟେବୁଲ ତାକୁ ମେଟେନ କରୁନି ବୋଲି ମୁଁ ଆଜି ବହୁତ ହଇରାଣ ହଉଛି କିନ୍ତୁ ମୁଁ ଚାହୁଁଛି ମୁଁ ଭାବୁଛି ମାନେ ଯେତେ ଜଲଦି ପାରିବି ସେ ଟାଇମ୍ ଟାକୁ ଫୋକସ କରିକି ସେ ପଢିଲେ ହି ତାଙ୍କ ସଜେଷ୍ଟେଡ ଅନଯାୟୀ ମୁଁ ଯେ ହେଲେ ଗମେଣ୍ଟ କୁ ଟ୍ରାକ କରିପାରିବେ ଏଗଜାମ୍ ପୂଲ୍।
ସେମାନେ ତ ଆପଣଙ୍କୁ ନିହାତି ଭାବେ କିଛି ଟ୍ରିକ୍ ଶିଖେଇଥିବେ ଆପଣ ଯେହେତୁ କୋଚ୍ କୋଚିଂ ନେଇଥିଲେ ବୋଲି। ଆପଣ ନିହାତି ସାର୍ ସେମାନେ କିଛି ଟ୍ରିକ୍ ଶିଖେଇଥିବେ ତ
ଅ ତାଙ୍କର ଥିଲା କି ମାନେ ସେ କହୁଥିଲେ କି ମ୍ୟାଥ ଆମର ଅନଲାଇନ ରେ ବି କିଛି ସ ଏଟା ହୋଉଛି ଯେମିତି ଯୋଉଟା କି କଣ ନା ପିଇ ବାଈ କିଉ ତାପରେ ନୂଆ ନୂଆ ମ୍ୟାଥର ମାନେ ଇଜି ଟ୍ରିକ୍ ଗୁଡାକ ସେମାନେ ସବୁ ଆମକୁ ସଜେଷ୍ଟେଡ କରୁଥିଲେ ଆଉ କ୍ଲାସ ରୁମ୍ ଏବେ ଆମକୁ ବୁଝୋଉଥିଲେ ମାନେ ଯୋଉ ଗୁଡାକ ବଡ ବଡ ଇକ୍ସନ ହବା କଥା ସେମାନେ ଛୋଟ ଇ ଜଏନ କରିକି ଆମୁକୁ ସଲ୍ଭ କରେଇ ଦୋଉଥିଲେ ଏମିତିକା ଟାଇପର ଆଉ ଜିକେ ଜିକେ କୁହନ୍ତି ତମେ ମେନ୍ ମେନ୍ ପାଟଗୁାଡାକ ପଢିଦିଅ ଜିକେ ଆଉ କରେଣ୍ଟ ଆଫିଆରସର କରେଣ୍ଟ ଆଫାଏର୍ସ ତ ଆପଣ ଯଦି ଯୋଉ କୋଶ୍ଚିିନ କୁ ଯାଇଥିବେ ସେଇ କୋଶ୍ଚିନ ଯଦି ପଢିକି ଆପଣ ତା ଆନ୍ସର ପଢିକି ଆସି ଯାଇଥିବେ ସେଟା ଆପଣଙ୍କ ପାଇଁ ଭୁଲ ମାନେ କରେଣ୍ଟ ଆଫାଏର୍ସ ମାନେ ତା ଭିତରେ ସେଇଟାକୁ ବି ଡିଟେଲସ୍ ଲେଖା ହେଇଥିବ ସେଟା କୁ ଯଦି ପଢିବେ ତାହେଲେ ଆପଣ ସେଇଥିରୁ ବି ମାନେ ଅଛି କଣ ସେ ଗୋଟେ କୋଶ୍ଚି ସେ ଡିଟେଲସ୍ ଟା ପଢିଦେଲେ ସେ ଯୋଉ ବି ସେଥିରୁ ବି କିଛିଟା ଗୋଟେ କୋଶ୍ଚିନି ପଳେଇ ଆସିବ ଏମିତି କା ଟାଇପ। ସେ କୁହନ୍ତି ତାଙ୍କର ଇଂଲିଶ୍ ମେନଲି ସେମାନେ କୁହନ୍ତି କି ରିଜିଓନିଙ୍ଗ ହୋଉଚି ଭଲ ମାର୍କ ଆସିପାରିବ କାହିଁକି ମାର୍ଥ ଟା କଣ? ମାନେ ଆପଣ ଯଦି ବି ମନେକର ଏଇଟା ଆଡିସନ୍ ଦେଇଥିବ ଆପଣ ଯଦି ଆଡିସନ୍ ନବାରେ ସ କରିଦେଇକି ପଳେଇଆସିବେ ସେଟା ଆପଣଙ୍କ ଭୁଲ ତାହେଲେ ସେଇ ୱେ ରେ ଆପଣଙ୍କୁ ଯିବାକୁ ପଡିବ। ମାନେ କି ସେଇ ଆଡିସନ କଲେ ହିଁ ଠିକ ହବ ସେମିତି ମାର୍ଥ ରେ ଆପଣଙ୍କ ପାଇଁ କେହି ମାନେ ବି ମାର୍କ କାଟି ପାରିବେ ଯଦି ଆପଣ ଠିକ ରଖିଥିବେ ଆଉ ରିଜୋନିଂ ବି?
ଆପଣ ସାର୍ ଏଇଭଳି ମାନ ପ୍ରିପେଆର ହୁଅନ୍ତି। ସାର୍ କିଛି ଆପଣ ଏମତି ଯୋଉ ଅନଲାଇନ ର କିଛି ସବସେସନ୍ ସାର୍ ନିଅନ୍ତି?
ନାଇଁ ମୁଁ ଏବେ ଏବେ ମୋର ଗ୍ରାଜୁଏସନ୍ ସରିଚି। ହଁ କିଛି ମାନେ ମୁଁ ଏମିତିକା ସବସେସନ୍ ନେଇନି। କିନ୍ତୁ ହଁ ଭାବୁଚି ନବା ପାଇଁ କାହିଁକି ନା ମୁଁ ମୋ ଟାଇମ୍ ଟେବୁଲ ଟାକୁ ଯଦି ମାନେଜମେଣ୍ଟ କରିବି ତାହେଲେ ମୁଁ ସେଇ ସବକ୍ରିପସନ ନେଇକି ମଧ୍ୟ ପଢିପାରିବି।
ଆଜ୍ଞା ଆପଣ ଭାବୁଚନ୍ତି ସେଟା ହେଲ୍ପ ଫୁଲ ହବ ବୋଲି।
ଆଜ୍ଞା ହଁ, ହଁ, ହଁ। ସେମାନେ ସେମାନେ କୋହୁଥିଲେ କି ମାନେ ତମେ ଯଦି ବି ଏଇଟା ଯଦି ଆମେ ଯଦି ଏଇଟା କହିଯେ ପଢୋଉଚି। ତମକୁ ଯଦି ଘରେ ବି ଆଉ କିଛିଟା ଟିଚରଙ୍କର ମାନେ ଅନଲାଇନରୁ ଯାଇକି ଦେଖ ଅଂ କୋଶ୍ଚିନକୁ ପ୍ରାଟିସ୍ କର ତାହାଲେ ତୁମର ହେଇଯିବ। ମନେକର ମ୍ୟାଥ ଆଜି ପଢା ହେଲା ଡାଇ ମେଣ୍ଡିସର ଆଜି ତିରିଶି ଟା କୋଶ୍ଚିନ ହେଲା, ତମେ ଘରେ ଯାଇକି ସେଇ ତିରିଶିଟାକୁ ପୁଣି ଆଉଥରେ ପ୍ରାଟିସ୍ କର। ହୋମ ୱାର୍କ ପିଡିଏଫ ଯୋଉ ଯାଇଥିବ ତାକୁ ବି ପ୍ରାଟିସ୍ କର ଆଉ ତମ ପାଖରେ ତମେ ମ ଧର ମାନେ କି ଏମିତି ଯଦି ବୁକ୍ କାହାର ମାନେ ତମେ ସେ ଯାହା ସଜ ସେଇଥିରୁ ତମେ ପ୍ରାଟିସ୍ କରିପାରିବ ଯଦି ଅନ୍‌ଲାଇନ୍ ରେ ୟୁଟୁବ ରେ ବି ଆସିଯାଉଚି। ହଁ ଏମତିକା ଟାଇପର କୋହୁଥିଲେ ପ୍ରାକ୍ଟିସ କରିବା ପାଇଁ।
କୋଉ ରିଲେଟେଡ ଆପଣ ଜବ କରିବାକୁ ଚାହୁଁଚନ୍ତି?
ମତେ ବୋହୁତ ଇଚ୍ଛାଜେ ଟିଚର ହେବା ପାଇଁ। ଆଉ ଆଁ ଟିଚର ହେବା ପାଇଁ ଆଉ ଏବେ ମୁଁ ମାନେ ବୋହୁତ ଛୋଟ ବେଳୁ ଭାବି ଆସେ। ମୁଁ କେମିତି ଟିଚର ହେବି ମୁଁ ବି ପିଲାଙ୍କୁ ପାଠ ପଢେଇବି ଏମିତିକା ଟାଇପର ଗମେଣ୍ଟରେ ଆଉ ଏବେ ଯୋଉଟା ଇଏ କରିଚି ମୁଁ ପୁରା ମୁଁ ଟିଚର ହେବି ଆଉ ଯୋଉ ବି କୌଣସି ବି ଗମେଣ୍ଟ ଯବ୍ ମୋ ହାତକୁ ଆସିଗଲେ ମୁଁ ବୋହୁତ ଖୁସି ହେଇଯିବି ଏମିତିକା ଟାଇପ୍ ର।
ଆଚ୍ଛା ଆପଣ ସାର୍ ଯଦି ଚାହୁଁଚନ୍ତି ଗମେଣ୍ଟ ସ୍କୁଲ ଟିଚର ହବା ପାଇଁ ଚାହୁଁଚନ୍ତି? ଓକେ, ଆପଣଙ୍କୁ ସାର୍ ସ୍କୁଲ୍ ଟାଇମ୍ ରେ କୋଉ ସବଜେକ୍ଟ ଆପଣଙ୍କର ସାର୍ ଫେବରାଇଟି ସବଜେକ୍ଟ ଥିଲା?
ମୋର ମା-ମାର୍ଥ ଟା ମତେ ବୋହୁତ ଭଲ ଲାଗେ ଆଉ ଓଡିଆ।
ସାର୍ ଆପଣଙ୍କୁ ମ୍ୟାଥ ଭଲଲାଗେ। ମୋର ତ ମ୍ୟାଥରେ ବୋହୁତ ହି ମାନେ ଖରାପ ମାର୍କ ସାର୍ ଆସେ।
ମୁଁ ବି ବହୁତ ମାର କ୍ରାକ୍ କରିପାରିନି କିନ୍ତୁ ମ୍ୟାଥ କରିବା ପାଇଁ ମତେ ଭଲ ଲାଗେ। ଭୁଲ ହଉ କିନ୍ତୁ ମୁଁ କରିଦିଏ। ସାର୍ ଚିଡନ୍ତି ସାର୍ କୁହନ୍ତି ଏମିତି? କାଇଁ କରୁଛୁ ସେମିତି କାଇଁ କରୁଛୁ ଆଉ ମୁଁ ତାକୁ ଟିକେ ଅଲଗା ୱରେ କରିଦିଏ କିନ୍ତୁ ଭୁଲ ଆନଶର ବାହାରିଛି କିନ୍ତୁ ଓ ମୁଁ ତାକୁ କଣ ମାନେ ଅ କରିବାକୁ ବହୁତ ଚେଷ୍ଟା କରେ ମାନେ ମ୍ୟାଥ ଟାକୁ ମତେ ବହୁତ କାଇଁ ଭଲ ଲାଗେ କରିବା ପାଇଁ।
ଆଚ୍ଛା ମ୍ୟାଥ ଆପଣଙ୍କୁ ସେ ଡିଫିକଲଟ ଲାଗେନି ଆପଣ ଇଜିଲି ମ୍ୟାଥ ଗୁଡା
ନାଇଁ ମିଆଁଥ ଗୋଟେ ଗୋଟେ ବି ଡିଫିକଲଟ ଲାଗେ ସେଟା ସାରଙ୍କ ଠୁ ବୁଝି ନିଏ ଆଉ ମାନେ ସେଇଟା ଭୁଲ ହଉନା କାହିଁକି ମୁଁ ସେଟା କୁ ଆଉ ଥରେ ସେଟା କୁ ବି ଆଗୁଆ ଟ୍ରାଏ କରିନିଏ ଏମିତିକା ଟାଇପର। ଏମତିକା ଇଛା ହୁଏ ଭୁଲ୍ ଆନ୍ସର ବହୁତ ହିଁ ଭୁଲ୍ ବାହାରେ। ମୁଁ ଭୁଲ ୱେ ରେ ବି ନିଏ କିନ୍ତୁ ମୁଁ ଆଗୁଆ କରିନିଏ ମତେ ଗୋଟେ କାଇଁ ଏମିତି ଇଏ ଲାଗେ ନାଇଁ ଠିକ୍ ହବ। ଏମତି ଭାବି।
ସାର୍ ମ୍ୟାଥ ରେ ଆପଣ ହଁ କୁହନ୍ତୁ ସାର୍।
ପିଠି ଗୋଟେ ଥର ମତେ ଲାଗୁଛି ମୋର ମନେ ଅଛି ନାଇନ୍ଥ ରେ ବୋଧେ ଆଁ ମୋର ଗୋ ଠିକ ହେଇଯାଇଥିଲା ବୋଧେ ହଁ ବୋଧେ ମୋର ମନେ ଅଛି ନହେଲେ ଆଉ ଯଦି ଯେବେ ବି ମତେ ଆମ ମ୍ୟାଥ ବହୁତ ଗାଳି କରନ୍ତେ ତୁ ଆଗୁଆ ଆଗୁଆ ସବୁ କରିଦେଉଚୁ ଏଇଟା ଭୁଲ ବାହାରୁଛି ନ ବୁଝି କାଇଁ ଏଇଟା କରି ପକଉଛୁ। ଏମିତିକା ଟାଇପର କୁହନ୍ତି।
ଆପଣ ସାର୍ ଆପଣଙ୍କ କଥାବାର୍ତ୍ତା ଲାଗୁଛି ଆପଣ ଟିକେ ମାନେ ଚ୍ୟାଲେଞ୍ଜ ନେବାକୁ ସାର ଟିକେ ପସନ୍ଦ କର
ଆଜ୍ଞା ଆଜ୍ଞା।
ଏଇଟା ବହୁତ ଏଣ୍ଟିରେଷ୍ଟିଙ୍ଗ ଜିନିଷ। ଆଉ ଆପଣଙ୍କୁ ମ୍ୟାଥ ରେ କୋଉଟା ଭଲ ଲାଗେ ଜିଓମେଟ୍ରିକ୍
ନାଇଁ ମତେ ଆଲଜେର ଆଲଜେବ୍ରା ଟା ବହୁତ ଭଲ ଲାଗେ ଜିଅମା ଜିଓମାଟ୍ରିକ ମାନେ କି ଜିଓମାଟ୍ରି ଫେକ ଏଇଟା ଭଲ ଲାଗେ ପାଟ ଟା। ଆଉ ଯୋଉ ଡିଡକ୍ସନ ପାର୍ଟ ଟା ମତେ କାଇଁ ବେଶି ହଡ ଲାଗେ।
ହୁଁ ତ୍ରିିକୋଣ ମିତ୍ରି ବିସଦ
ହଁ ତ୍ରିକନ ମେଟ୍ରି ବି ଇଜି ଲାଗେ ଆଉ କୋଟା କଉଟା ବି ନ କରି ପାରିଲେ ସେଟା ବି ସାରଙ୍କ ଠୁ ବୁଝି ନିଏ ଟ୍ରିଗରମେଟ୍ରି ପାର୍ଟ ଟା ମତେ ବହୁତ୍ ଭଲ ଲାଗେ ଆଉ ଆଉ ଡିଡକ୍ସନ ପାର୍ଟ ଟା ତ ମୋର ହୁଏନି କି ମୁଁ ସେଥିରେ ତ ହାତ ହାତ ବି ଦେଏନି ମୁଁ ତେନ୍ଥ କ୍ଲାସ ରେ ମୋର ଯଦି ମ୍ୟାଥ ପାଇଁ ଯଦି ଲଙ୍ଗ ଟାଇପ ରେ କଟିଛି ତାହେଲେ ସେଟା ଡିଡକ୍ସନ ପାର୍ଟ ପାଇଁ ହିଁ କଟିଛି ଆଉ ଗୋଟେ ଆଉ ସେଇ ଗୋଟେ ମାର୍କ ପାଇଁ ଫୋଟି ଫାଇଭ ରହିଥିଲା ମୋର ଲଙ୍ଗ ଟାଇପ ରେ।
ଆଚ୍ଛା ଆଚ୍ଛା ସାର୍ ଆପଣ ତାହେଲେ ଆଣଙ୍କ ଇଚ୍ଛା ବି ଅଛି ବୋଧେ ମ୍ୟାଥ ଟିଚର ହେବାକୁ?
ନାଇଁ ସେଇଟା ତ ମାନେ କଣ ଯେ ମୁଁ ଆର୍ଟସ ପଢିଥିଲି ଯେହେତୁ ମ୍ୟାଥ ତ ହେଇପାରିବନି। ଆ ଏମିତିକା ଆର୍ଟସ